ହଁ କଣ କରୁଛନ୍ତି?
ହଁ ଏଇଠି ବସିଥିଲି ଆଉ
ଆଉ ରୋଷେଇ?
ହଁ ରୋଷେଇ ହେଇଛି ଭାତ ଡାଲି ହେଇଯାଇଛି ଆଉ। କରିବି ବସିଥିଲି ଏଠି ଟିକିଏ ଆଉ କହିଲି କରିବି ତ ଆଉ ଟିକେ ହଉ ବାରଟା ବାଜୁ କରିବି ପୁଅ ଆସୁଛି ସ୍କୁଲ ଯାଇଛି।
କୁଆଡେ ସ୍କୁଲୁ?
ହଁ।
କେତେଟାରେ କେତେଟା?
ପୁଅ ଯାଏଛି ସ ହ ଆଠଟା ଭିତରେ।
ଓ ହଁ। ସକାଳୁ କଣ ନେଇକି ଯାଉଛି ଟିଫିନ ନା
ହଁ ନାଇଁ ଟିଫିିନ ନେଇ ହଁ ଟିଫିିନ ନେଇକି ଯାଏ।
ଗୋଟେ ହେଇଯାଉଛି ନା ଆସିଲା ବେଳକୁ ଟିଫିନ ନେଇକି ଯାଏନା।
ଓ ହଁ କଉ କ୍ଳାସ ହେଲାକି?
ଏ କ୍ଲାସ ଟୁ ହେଲା।
ଓ ହୋ। ବର୍ଷା ହଉଛି ନା ସେଆଡେ ନା ହଉନି?
ନା ଆଜି ବର୍ଷା ନାହିଁ କି ଖରା ନାହିଁ ପାଗ ଟା ସେମିତି କାଉଁଳିଆ କାଉଁଳିଆ ରଖିଛି ହେଲେ ଗୋଳୁ ଗୋଳି ହଉଛି ଆଜି ପ୍ରବଳ।
ଏଇଡାମର ଟିକେ ଟିକେ ଝି ଝି ଝିପିଝି ହଉଛି।
ହା ଆଉ ଭଲ ବର୍ଷା ହେଲେ ଟିକେ ଥଣ୍ଡା ଲାଗୁଥିବ ନାଇଁ?
ଜୋରରେ ବର୍ଷା ହନ୍ତା ବୋଲିଲେ ଟିକେ ଭଲ ଲନ୍ତା ଖେିବ ଖଲେ କଣ
ନାଇଁ ସିଏ ଠାକୁର ଅଣସର ଘରେ ଅଛନ୍ତି ନା ଏବେ? ଯାହାହଲେ ବି ଗୁଳୁଗୁଳି ହବ ଗରମ ଲାଗିବ।
ହୁଁ।
ଯେତେ ବର୍ଷା ହେଲେ ବି ଗୁଳୁଗୁଳି ଲାଗିବ ଏତେ ଥଣ୍ଡା ଲାଗିବନି।
ଆଉ ରୋଷେଇ ସବୁ ପ୍ରକାର ଆସୁଥିବ?
ହଁ ରୋଷେଇ ଆସେ ସବୁ ପ୍ରକାର ଆଉ। ଏ ପିଠା ପଣା ଉପରେ ଟିକେ ସବୁ ଆସ ଆସେ ନି ନହେଲେ ଏମିତି ସବୁ କରିଦିଏ ଆଉ।
ପିଠା କଣ କଣ ଆସୁଛି?
ପିଠା ସେମିତି କଣ ନର୍ମାଲି ତ ଚକୁଳି ପିଠା ତ ଆସିବ ସମସ୍ତିଙ୍କୀ। ଆଉ ଚକୁଳି ପିଠା ତ କରିଦଉଛି ଆଉ କଣ। ଆଉ ପେସରକୁକରେ ପୋଡପିଠା ଭଳିଆ ନାଇଁ ନାଇଁ ମୁଁ ସେଗୁଡା ମତେ ଆସେନି ମଣ୍ଡା କା ଏଣ୍ଡୁରି ପିଠା ଟା କରିଦିଏ ଆଉ ପ୍ରେସର ଗୋଟେ ପିଠା କରାଯରେୋ ପୋଡ ପିଠା ଟାଇପ ର ଗୋଟେ ଉ କରେ ଆଉ କଡେଇରେ
ହେଲେ ଶାଶୁ ଅଛନ୍ତି ଶାଶୁ ଅଛନ୍ତି ବ ହେଲେ କରିବାକୁ ହେଲେ ଇଚ୍ଛା ହଉନି ଆଉ।
ହଁ। ହଁ ନାଇଁ ନାଇଁ ହଁ ସିଏ ତ ଅଛନ୍ତି କରିଦଉଦିନି ମଣ୍ଡା କାକେରା ଆମି ତ ମଣ୍ଡା ବିିଧା ଆମ ଘରେ କେହି ଖାଆନ୍ତିନି ପ୍ରାୟ ଆଉ କାକରା ପିଠା ଟା ଖାଆନ୍ତି। ହୁଏ ସେ ଯେତେବେଳେ କରନ୍ତି ବୋଉ କରନ୍ତି ମୁଁ ପୁର ଟା କରିଦିଏ ନଡିଆ କୋରିକି ପୁର କରିବା ଦାୟିତ ତ ଟା ମୋର। ଆଉ ମତେ ହେରା ଆସିବନି ସେ ସୁଜି ଯନ୍ତି କିି ଗଢି ଆସିବନି ଜମା।
ଓ ହୋ।
ବୋଉ କଇବେ ମୁଁ ଅଛି କରୁଛି ଆଉ ତୁ ଶିଖୁନୁ କରୁନୁ। ସବୁବେଳେ କ ମୁଁ କରିକି ଦଉଥିବି, ମୁଁ ଥିବି ମୁଁ କହିବି ହଁ। ତମେ କୁଆ ଯିବ କି ଆଉ ନହେଲେ ତମେ କରିକି ଦିଅ।
ଉଁ।
ଆଉ ତମେ କଁ ଖାଇକି କଣ ଆସିଚ?
କାଲି ଗୋଟେ ସାଙ୍ଗର ବାହାଘର ଥିଲା ଯେ ସେ ରାତିରେ ତ ଏରାସୁ ଆସିଲାଳୁକୁ ହେଲାଣି ଦିଟା ରାତି। ଉଁ ଏଇ ଲାଇଡି ଖାଇନି ସେଇ ଜଳିଖିଆ ଯାହା ଇଏ କରିଥିଲି କଦଳୀ ଦିଟା ହଉ ଖାଇ ଯାଇଥିଲି ହେଲେ ଖାଇବି ଆଉ।
ଓହୋ ହଁ କାଲି ଭୋଜି ଖାଇ ଯାଇଥିଲ ବେଶୀ ଖାଇଦେଇଥିବ ଆଉ।
ହଁ ହ। ଭାଇ ଯାଇଛନ୍ତି ଡ୍ୟୁଟି ନା କଁ?
ହଁ ହଁ ଭାଇ ସି ଯାଇଛନ୍ତି ପୁଅ ବି ସ୍କୁଲ ଯାଇଛି।
ହଁ। ସେ ଖାଇବା ପୁଅ ତ ସେ ଆଜି ସିଏ ଯାଇଛି ଅଙ୍ଗଣା ବାଡି କଣ ଏଇଟା ବା ସେଇଟା ଯୋଉଟା ଅଛି, ଅଛି ବୋଧେ ରୁହ ଟିକେ ପଢିକି କହୁଚି। ହୁଁ ହୁଁ, କଣ? ହାଲୋ। ଆଜ୍ଞା, ଶାଶୁ କଣ କରୁଛନ୍ତି ଏବେ?
ହଁ ଏଇ ପା ଟିଭି ଦେଖୁଥିଲେ ଯେ ଲାଇନ ପଳେଇଲା। ଏଇ ତ ଆଡେ ଯାଇଛନ୍ତି ବସିଛନ୍ତି ଆଉ କଣ କରିବେ।
ଫଟ ଉଠେଇକି ପଠେଇ ଦଉଛି ର ଦେଖିଦବ, ଓହୋ। ହଁ ହ। ଆଉ ରୋଷେଇ ଆଉ କଣ ଆଇଟମ୍ ଆଉ କଣ ହବ ଭାତ ଡାଲି ଆଉ କଣ?
ହଁ ନାଇ କଣ କରିବି ମୁଁ ଯାଇନି ରୋଷେଇ ଘରକୁ ଏପଟେ ଅଛି ଗଲା ଦେଖ ଖିବି କଣ କରିବି ସେ ଛଞ୍ଚଣା ଅଛି ଜହ୍ନି ଅଛି, ଭେଣ୍ଡି ଅଛି, କଣ ସେ ଆଉ କଣ ଦେଖିକି କରିବି ଆଉ।
ଉଁ ହୁଁ। ଛଞ୍ଚିଣା ବାଜିି ଦଉନ ଏ ଯୋଉ ଆଳୁ ପିସ୍ ପିସ୍ କରିକି ହେରା। ଇଏ କରଦିଅ ଦେଖିବ ତେଲ ସୁସ ଫୁଟେଇକି। ଭାଜି ଦିଅ ଦେଖିଅ ବହୁତ ମଜା ଲାଗିବ।
ମୁଁ ପା ଛଞ୍ଚିଣା ରେ ମୁଁ ଆଳୁ ପକାଏନି ଖାଲି କଣ କହିଲ କି ତା କୁ ଗୋଲ ଗୋଲ କି ପତଳା ପତଳା କାଟିଦେଇକି ଖାଲି ପିଆଜ ଦେଇକି ଭାଜିଦିଏ ସୋରିଷ ଦେଇକି।
ଅହୋ କି ନହେଲେ ପିଠଉ ଦେଇକି ଭାଜିଦେଲଣିି ଚାଉଳ ଚୁନା ଦେଇକି।
ହଁ ଚାଉଳ ସୁନା ଦେଇକି ସେଇଟା ଭା ଭାଜନ୍ତି କେମିତି ମୁଁ ଏଇଟା ଜାଣିନି ଚାଉଳ ଚୁନା ଦେଇକି ଏ ବୋଉ ବି ଆମର କହୁଥିଲେ। ହଁ।
ସେ କାଇ ମୁଁ କହିଲି ସେଇ ଚାଉଳ ଚୁନା ଦେଇଦବ।
ହଁ।
ଚୁନା ଦେଇଦେଇକି ତାପରେ ଲଙ୍କାଗୁଣ୍ଡ ହଳଦୀଗୁଣ୍ଡ ପକେଇ ଦେଇକି ରସୁଣ ଟିକେ ଛେଚିକି ପକେଇ ଦବ ତାପରେ ଉଁ ମସଲା ଗୁଣ୍ଡ ଯାହା ଛିଞ୍ଚିଆ କଥା ଛିଞ୍ଚିକି ଲୁଣ ଟିକେ ପକେଇଦେଇକି। ମାନେ ଯେମିତି ବେସନ ଯେମିତି ଗୋଳା ହଉଛି।
ଗୁଡା କରେଯେ ଯୋଉ କଣ କହିଲ ଜହ୍ନି ବାଇଗଣ ଫାଇଗଣ କେବେ ସେମତି ଭାଜେ ଥରେ ଥରେ
ନିଜେ ଭାଜିଲେ ଏମିତି ଭାଜିଲେ ବି ବହୁତ ଟେଷ୍ଟ ଲାଗିବ ଗରମ ଗରମ ଖାଇବାକୁ।
ହଁ ତାକୁ ସେଇଟା ଗରମ ଗରମ ଖାଇବାକୁ ଭଲ ଲାଗିବ ଥଣ୍ଡା ହେଲେ ଟିକେ ଭଲ ଲାଗୁନଥିବ ନାଇଁ ହଁ।
ନାଁ।
ଭାଉଜ ସବୁ
ହଁ ସିଏ ସବୁ ସେ ସିଏ ଯେତିକି ଜାଣିଛନ୍ତି ଜାଣିଛି ମୁଁ ବି ତାକୁ ଶିଖେଇ ଦଉଛି ହେଲେ। ଆଉ ସେ ନବେନାଇ ଡିସକାଉଣ୍ଟ କରିକି ତମେ କହୁନ?
ତଥାପି କଣ ସବୁଠୁ ଭଲ ରୋଷେଇ କଣ କରନ୍ତି?
ସେ ସବୁ ପ୍ରକାର ପାଏ ସବୁ ଆଉ କଣ? ତାର ବି ସେ କରିବେ ଯଦି ଆଳୁ ପୁରି ରୁ ନାଇଁ ନାଇଁ ଘରେ ମୁଁ ଗଲେ ଆଣିଦେବି ଦର ଆଉ ସେ ଯଦି କରିବାକୁ ବଲେ ରୁଟି କି ଇଏ ସିମେଇ ଫିମେଇ। କରିବାଲେ ବହୁତ ବଢିଆ ମଜା ଲାଗିବ ଖାଇବାକୁ ବି ଟେଷ୍ଟ ତାର ବି ବଢିଆ।
ହଁ ହଁ।
ହୁଁ।
ହଁ ଆଉ ନନଭେଜ ଉପରେ କଣ କରନ୍ତି ଭଲ?
ଶହେ ଷାଠିଏ। ସେ ଚିକେନ ତ ଆଉ
ହଁ ହଁ ଚିକେନ ଖାଆନ୍ତିନି କି ସେ?
ଚିକେନ ଖାଉଛି ମଟନ ଖାଉନି।
ହଁ ହଁ।
ହଁ। ହଉ।
ଆଉ ମାଛ ଖାଆନ୍ତି କି ନାଇଁ ମାଛ ଶୁଖୁଆ?
ଶୁଖୁଆ ଖାଉନି। ସେ ମାଛ ଅଣ୍ଡା ଫଣ୍ଡା ଏରା ସବୁ ଖାଉଚି।
ଓହ କେନ୍ତି ଶୁଖୁଆ ଟା ଖାଆନ୍ତିନି?
ଶୁଖୁଆ ଖାଇଲେ ଏଗୁରା କୁଣ୍ଡେଇ ହଉଚି ବା। କୁଣ୍ଡେଇ ହଉଚି ବୋଲି ଖାଉନି ହୁଁ।
ଉଁ ହୁଁ। ଆଉ ପୁଅ ସବୁ ପ୍ରକାର ଖାଇଲାଣି ନା? ତାକୁ ପରିବା ପତ୍ର ସବୁ ଦେଲଣି ଖାଇବାକୁ?
ସବୁ ସବୁ ସବୁ ଦଉଚୁ ଏବେ। ସବୁ ଦଉଚୁ ଯେ ତଥାପି ଟିକେ ନାଁକୁ ଖାଉଚି। କୋଉଟା ଖାଇଲେ ତାକୁ ଯଦି ଡେଲି ଚେଞ୍ଜ କରି ଦବ ବଲେ ଖାଉଚି। ସବୁ ପ୍ରକାର ନହେଲେ ଏମିତି ଏ ଥୁ ଥୁ କରିକି ବାହାର କରିଦଉଚି ଯଦି ଲଗା ଦର ହେଇଟା ହେଲା ଡେଲି ସିଝା ଫିଝା।
ହଁ।
ଏ ଥୁ ଥୁ କରିକି ବାହାର କରିଦଉଚି ପାଟିରୁ ବାହାର କରିକି।
ଓହୋ ହଁ ହଁ ହଁ ତା ପାଟିକି ପୁଣି ଭଲ ଲାଗିବା ଦରକାର ନା ଆଉ। ତମେ ଖାଲି ଦେଲେ କଣ ହବ?
ହଁ ବିଟି ଗାଜର ତାପରେ ସେଉ କ କଞ୍ଚା କଦଳୀ ତା ଆଳୁ ଏରା ସବୁ ଉଁ ଗ୍ରାଇଣ୍ଡିଙ୍ଗ କରିଦେଇକି ସିଝେଇ ଦେଇକି ଗ୍ରାଇଡିଙ୍ଗ କରିଦଉଚୁ।
ଗ୍ରାଇଡିଙ୍ଗ କାହିଁ କରୁଚ? ଏବେ ଗ୍ରାଇଡିଙ୍ଗ କରନି। ତାକୁ ଯେତେ ପାରୁଚ ଚକଟିକି ଦିଅ ନା ଗ୍ରାଇଡିଂ କଲେ କଣ କହିଲେ ଛୁଆର ଅଭ୍ୟାସ ସେଇୟଆ ରହିଯିବ। ସେ କୌଣସି ଜିନିଷ ଚୋବେଇକି ଖାଇବାକୁ ଆଉ ଇଚ୍ଛା କରିବନି। ସବୁ ଜିନିଷ ଶ ଟା ସେ କହିବ ଗ୍ରାଇଡିଙ୍ଗ କରିକି ଦେଇଦିଅ, ମୁଁ ଖାଇଦେବି ସହଜ ଉପାୟ ଟା ଆପଣେଇ ନବ।
ଓହୋ।
ତାକୁ ହାତରେ କହିବ ଭାଉଜଙ୍କୁ ଉ ପୁରା ଚକଟି ଦେବେ ହାତ ତ ରେ ଭଲସେ ଚକଟି ଦେଇକି ତାକୁ ଖୁଆଇଦେବେ।
ଅ ହ ନାଇ ମୁଁ ହେଲେ ଏଠି ଘରେ ରହଲେ ସକାଳୁ ଏଠି ଦିନେ ଦିନେ କଦଳୀ ଆଳୁ ଯୋଉ ସିଝଉଚି ପିସ୍ ଛୋଟ ଛୋଟ ପିସ୍ କରିକି କାଟିଦଉଚି ପୁରା। କାଟିଦଉଚି ଏରା ହାତରେ ପୁରା ହାତରେ ପୁରା ଚପଟିକି ତାଙ୍କୁ ଫେଷ୍ଟ କରିଦେଇକି ତାକୁ ଦେଇଦଉଚି। ଏମତି ଆଳୁ ଚୋଖା ଯେମିତି ହଉନି ଆ- ଆଳୁ ଆଳୁ ଚଖା ଯେମିତି ସେ ପାଗ ସେଇ ପାଗ ଟା ଇଏ କରିଦେଇକି ତାଙ୍କୁ ଦେଇ ଦଉଚି।
ହଁ ହଁ। ଆ ସେମିତି ହାତରେ ସବୁ ଜିନିଷକୁ ଚକଟିକି ଦେବେ। ଆଉ ଗ୍ରାଇଣ୍ଡିଙ୍ଗ କରିକି ଦବା ବି ଭଲ ନୁହଁ। ଆଉ ତାପରେ ଛୁଆ ଖାଇଲେ ବି ଆଉ ମାନେ କଣ କହିଲେ ଚୋବେଇକି ଖାଇବା ଜିନିଷ ବି ସେମାନେ ଆଉ ରାଜି ହେବେନି ଚୋବେଇକି ଖାଇବାକୁ।
ହୁଁ।
ମୁଁ ମୋ ପୁଅ କୁ ଜମା କେବେବି ତାକୁ ଗ୍ରାଇଡିଙ୍ଗ କରିକି ଦେଇନି ଛୁଆ ଦିନରୁ ବି।
ଅ ହ।
ତାକୁ ସବୁବେଳେ ଚକଟିକି ମୁଁ ଫାଷ୍ଟ ରୁ ଦେଇଚି ଚକଟକି ସେ ସବୁ ଜିନିଷ ଚୋବେଇକି ଖାଇବାକୁ ଭଲ ପାଇଲା।
ହୁଁ ଏବେ ତ ଆଉ ଦାନ୍ତ ଉଠି ଯିବ ଚାରିଟା ହବ। ଆଉ ସେ ଖାଲି କାମୁଡୁଚି ଖାଲି କାମୁଡିବାକୁ ଯାଉଚି ଖାଲି।
ହ ହଁ ଛୋଟ ଟ ଟେ ଏଇନେ ଆଉ।
ଏଇ ମେଘାଳ କେତେଟା ମଲ ଏଇଟା କେତେ ଗୁଡ
ନାଇଁ ତାକୁ କେତେବେଳେ କେତେବେଳେ ଯୋଉ ପାଚିଲା କଦଳୀ ଗୋଟେ ଲେଖା ଦେବେ।
ପାଚିଲା କଦଳୀ ଦେଇ ଦଉଛି ନା ଆଉ ପାଚିଲା କଦଳୀ ଖାଉଛି ତାର ସେ ଖାଇଦଉଛି ପାଚିଲା କଦଳୀ ।
ହଁ ହଁ।
କାଲି ଏଠି ମାଛ ରଖିଥିଲୁ ଯେ ମାଛ ଖାଇବାକୁ ଦିନ ଆ ଦି ପିସ୍ ନା ତିି ପିସ୍ ମାଛ ଖାଇଲା। ।
ନାଇଁ ସିଝା ଅଣ୍ଡା ବି ଦେବେ, ସିଝା ଅଣ୍ଡା ଖାଇବାକୁ ତାକୁ ଏବେ ଏବେ
ସିଝା ଅଣ୍ଡା ଆମ୍ବଲେଟ୍ କରିଛି ଦେଇକି ଦେଇ ଦଉଛି।
ହଁ ହଁ ସବୁ ପ୍ରକାର ଖାଇବା ଟା ଶିଖିଲେ ଭଲ ଛୁଆ।
ହ ହଉ। ଆଉ କଣ କହିବ ଆଉ?
ହଉ ନାଇଁ ନାଇଁ ହଉ ରଖୁଛି।
ହୁଁ। । । । । ଆରେ ଏମିତି ଆଉ। ମାନେ ଜର ଜର ଯୋଉ ଟିକେ ଲାଗୁଛି ତ? ମୁଣ୍ଡ ବିନ୍ଧୁଛି ନା ମୁଣ୍ଡ ବିଧ ।